ହ କଣ କଛ ହଁ ଶୁଭିବନି କାଇ
ଭୟସ ଟା କ୍ଲିୟର ଆସୁନି ଟିକେ ମାନେ ଭଲସ କୁହ
ଭଲସେ ମୁଁ ତ କ କହୁଛି ଭଲସେ କି ତ ଶୁଆାଉଛି ନା
ହୁଁ
ହ୍ୟାଲୋ
ହୁଁ
ଏବେ ଶୁଭିଲା
ହଁ ହଁ
ହଁ ତମ ନେଟୱାର୍କ ପାଉନି
ଆରେ ନେଟୱାର୍କ ପାଉଛି
ଏ
ନେଟୱାର୍କ ପାଉଚି ବଟ୍ ମାନେ କଥାଟା ଟିକେ ଇଏ ଟାଇପ୍ ର ଆସୁଚି।
ତମ ନେ ତମର ତ କଟି କଟି ଆଉଚି ଆଉ ଆ କଲ।
ତମ ନେଟୱର୍କ୍ ପ୍ରୋବ୍ଲେମ୍।
ନାଇଁ ମୋର ତ ମୋ ଦିଟା ଉଁ ଫୋନ୍ ରେ ଅଛି ୱାଇଫାଇ ଅଛି ନ ମୋର କାଇଁ ପ୍ରୋବଲମ।
ଅହ ଆଉ କଣ କରୁଚ?
ଏଇଠି ଖାଇକି ସୋଇଛୁ ଆଉ କଁ କରିବୁ?
ଉଁ ଖାଇଲ କଁ?
ଆ ଆ ରୁଟି ପରଟା ମିକ୍ସ ଭେଜେ। ଆଉ ପିଆଜ। ଆମ୍ବ। ଖାଇଛୁ ଆଉ।
ମା ଏଥିରେ ଏତେ ପ୍ରକାର?
ଉଁ?
ଆମର ଭାତ ମାଛ ତରକାରୀ। ସ୍ୱଚ୍ଛା ଗଣ ପାଗଳ ହେଇଗଲୁଣି?
ହାଲୋ।
ହୁଁ।
ତମ ବ୍ୟାଗ୍ରାଉଣ୍ଡୁ କିଏ ଚିଲଉଚି ଫୁଣି ତମର।
ବ୍ୟାଗ୍ରାଉଣ୍ଡ କଥା ସବୁଚି?
ଏ ଏ?
ଶୁବୁଚି?
ହଁ ଶୁବୁଥୁଲା ଏବେ ଶୁବିଲାନି ଆଉ। ହାଲୋ।
ହଁ।
ହୁଁ। ତମ ବ୍ୟାଗ୍ରାଉଣ୍ଡ ରେ କିଏ କେଁ କେଁ ହଉଥୁଲା କିଏ କେଉଁ କେଁ ହଉଥୁଲା?
ଝାଡ଼ ଯୋଉ
ଏଁ ଏଁ?
ଆଉ ରୋଷେଇ କିଏ କରିଥିଲା?
ରୋଷେଇ ନୁହଁ ବାହାରୁ ହ ଭାଇ ଆସିଥିଲା ଯାଇଥିଲୁ ହୋଟେଲ୍ କୁ ଆଣିଆବ।
ଖାଇବା।
କିଏ ସେ
ଉଁ?
କିଏ କିଏ ଯାଇଥିଲ?
ହଁ ଏ ଅ କିଏ କିଏ ଯିବ?
ହାଁ?
ଭାଇର ମୋର ଆଇଥିଲ।
ଓହୋ ଆଉ ଆଜି କଣ ରୋଷେଇ ହେଇନି? ଆସିଲାନି ନାଁ କଣ?
ରୋଷେଇ କରିବା ଇଚ୍ଛା ନାହିଁ ବଳ ନାହିଁ।
ଓହ।
ସବୁବେଳେ ଗୋଟେ କ ରୋଷେଇରେ କରିବା ଭଲ ନାଁଉ?
ଭଲ ନା?
ହୁଁ ହୁଁ।
ଆଉ ବର୍ଷା ହୋଉଛି ତମ ଆଡ଼େ?
କାଇଁ କିଛି ନାହିଁ ବର୍ଷା ନାହିଁ କିଛି ନାହିଁ ଖ ଗରମ୍ ଲାଗୁଛି ବେଶୀ।
କଥା ଟା କ୍ଲିଅର୍ ଆସୁନି ଯୋଉ ହାଇଟା ମରା ହୋଉଛି।
ହୁଁ ଆଉ ହାଇ କଣ ପାଟିରେ କଣ କୁଟା ବିଣ୍ଡା ଦେଇ ଦବୁ ନା କଣ ହାଇ ମାରିବୁନୁ ଆଉ। ହାଇ ଟା ଆଇଲା କଣ କରିବା ଆଉ କଣ। ତା ଭିତରେ ମଣିଷ ଜୀବନ ନା ଆଉ କେତେବେଳେ ଏମତି କଥା ହଉ ହଉଁ ହାଇ ଆସିବ ଛିଙ୍କ ଆସିବ ତାକୁ କେନ୍ତି ଅଟକେଇବୁ।
ହଁ ହଁ।
ନା ସେପଟେ ବର୍ଷା ହୋଉଛି କି ଆଁ?
ହୁଁ।
ବର୍ଷା ହୋଉଛି ସେପଟେ?
ନା ଏପଟେ ହୋଉନି କି ସେପଟେ ବର୍ଷା ହୋଉନି। ଖ ଗରମ୍ ଖର୍ ଗରମ୍ ହୋଉଛି ଜୋରେ ସେ
ହଁ ଆଜି ତ ଗରମ୍ ଜୋରେ ହୋଉଥିଲା ଆମ ସାଇଡ୍ ରେ।
ଏବେ
ବର୍ଷା ହୋଉଛି। କରେଣ୍ଟ ପଳେଇଛି।
ଉଁ ହୁଁ ହୁଁ।
ଇନଭଟର୍ ନାହିଁ କି?
ଆଉ।
ଉଁ
ନାଁ ନାହିଁ।
ଉଁହୁ।
ତମର୍ ସେଠି ହୋଇଛି ବୋଧେ?
ହହଁ ସବୁ ଅଛି ଏ ଆଉ ସବୁ ଅଛି ଡିଜେ ଅଛି କାରଣ ପାଇଁ। ଟେନସନ୍ ନାହିଁ।
ଭଲ ଆଉ।
ଉଁ ହୁଁ ଆଉ କଣ ମାଗେଣା ଦେଇକି ରହୁଛି କି ପଇସା ଦୋଉଛୁ ପା। ପଇସା ପଇସା ପା ଏ। ପଇସା ଦୋଉଚୁ ଆଉ ଲକ୍ ତିନି ଚାରି ହଜାର ଭଳିଆ ଆଉ।
ଅ ହଁ।
ହୁଁ।
ପଇସା ନେଇକି କେନ୍ତି ଦୋଉଛ?
ଆଉ କଣ ଲଗେଇବୁ ଇଚ୍ଛା ଅ ଉଁ ଛାତ ଘର କରିବି ନା ଆଉ କଣ କହୁଛ?
ହଁ ଯେ ମାନେ କୋଉଠି ରହୁଚ ଆଁ ଘରେ ରହୁନ ବୋଧେ ବାହାରେ କୋଉଠି ରହୁଚ?
ହୁଁ ଥୁ। ଜୀବନ ଟା ବାହାରେ ପୁଣି ଆଉ ଘରେ ରହିବ।
ହଁ।
କଣ କରିବା ଏଇ ଦୁର୍ଭାଗ୍ୟବଶତ
ପାଠ ପଢା ଚାଲିଚି।
ହୁଁ ପାଠ ନା ପାଠ ପାଠ ଚୁଲିକି ଗଲାଇଁ ପାଠ ପଢା ଆଉ ନାହିଁ।
ଅ ହ।
ହୁଁ ହୁଁ।
ଆଉ
ଅ ଆଉ କଣ ହେଇ ତ ଜୀବନ ଦୁଃଖୀ ପବିନ ଆଉ କ୍ୟା କରୁ।
କଣ?
ଏଇ ତ ଜୀବନ ଆଉ ଆଉ କଣ କରିଆ?
ହୁଁ।
ହୁଁ।
ଦିନରେ କଣ ଖାଇଥିଲ?
ଉଁ ଦିନେରେ ଭାତ, ଡାଲି ଆଉ ଆଳୁ ଚକଟା ପ ଆଳୁ ବିମ ଭଜା ପାମ୍ପଡ ଆଉ ଆଳୁ ଚକଟା ତାପରେ ଏତିକି ଆଉ।
ବାଃ ଏ ଏତେ ଆଇରମ୍! କିଏ ବନେଇଥିଲା?
ଗୋଟେ ହୋଟେଲରୁ ମ
ଓହୋ ସବୁଦିନ ହୋଟେଲରୁ ଖାଉଛ?
ନା ମ ଆଜି ଘରୁ ଆଇଲି ନା ସବୁଦିନ ହୋଟେଲ ରୁ ଖାଇଲେ ପଇସା କଣ ଗଛରେ ଫଳିଛି କି?
ହଁ।
ଘରରେ ପଇସା କଣ ଗ
ନାଇଁ ରୋଜଗାର ତାଲେ ଏମିତି ଆଉ ସେମିତି ସମୟ ହଉନଥିବ?
କାଇଁ!
ଆଉ ରୋଷେଇ ଫୁଣି କେତେବେଳେ କର?
ରୋଷ
ହ
ରୋଷେଇ ସେଇ ସକାଳୁ ଛଅ ପାଞ୍ଚଟା ଛଅଟାରୁ ଉଠିକିରି ହବ। ହୁଁ
ଅ ହଁ ଏତେ ଜଲଦି?
ଉଁ ଏତେ ଜଲଦି ନ କଲେ କେମିତି ହବ?
ହୁଁ ତାପରେ କଣ କର?
ହଁ ହଉଛି ଆଜି ବି ହଉଚି ଠାକୁର ପୂଜା କରିଆ ଆଉ।
ହୁଁ ଠାକୁରଙ୍କୁ ପୂଜା କର?
ହୁଁ ହୁଁ।
ଠାକୁର ପୂଜାର କିଛି ମନ୍ତ୍ର ଜାଣିଛ?
ଉଁ ହୁଁ ଉହୁଁ।
କୋଉ କୋଉ ମନ୍ତ୍ର ଜାଣିଚ?
ଉଁ ହୁଁ।
କିଛି ଜାଣିନ?
ଉହୁଁ ଉହୁଁ।
ଆଉ ଠାକୁର ପୂଜା କେମିତି କର?
ମନେରେ।
ଫାଷ୍ଟ ଠାକୁରଙ୍କୁ ପୂଜା କଲା ବେଳେ କଣ ଦିଆଯାଏ?
ହୁଁ।
କେମିତି ପୂଜା କରିବାର ବିଧି ଟା କହିଲ।
ହଁ ଧୂପ ଫୁପ ଦବ କଣ ନା ମୁଁ ଏୁ ଜିନିଷ କରେ
ସମୟ ନଥାଏ।
ହୁଁ।
ହୁଁ ସେତିକିରେ ବି ନା ହଉ। ହଷ୍ଟେଲ ବାହାରେ ରହିଲେ ସେତିକି ଆମେ ତ ହଷ୍ଟେଲରେ ଯଉ ଖାଲି ଦେଇଦଉ ଫୁଲ ନା ଫୁଲ ଦିଅ ନା ଆ ପାଣି ଚନ୍ଦନ ଧୂପ।
ହୁଁ ହୁଁ ହୁଁ ହୁଁ ଭଲ।
ହୁଁ।
ଏଇ ତ
ହଁ ଭୋଗ ବି ଦିଅଉ ଫୁଲ ଟାକୁ ଛାଡିକି।
ହୁଁ ହୁଁ ହୁଁ।
ହଁ
ହୁଁ ହୁଁ ହେଇଗଲା ହେଇଗଲା। ହାଲୋ।